ହ
ହ୍ୟାଲୋ।
ହୁଁ ହୁଁ ଆଉ କଣ କରୁଥିଲ?
ଏଇ ଖାଇକି ଆସିଲି ବସିତି।
ଆଉ କଣ ଆଜି ଖାଇବାରେ କଣ ହେଇଥିଲା?
ଯ ଗୋଟେ ଜାଗାରେ ଆମର ଠାକୁରଙ୍କ ପାଖରେ ଗାଁରେ ଭୋଜି ଥିଲା । ଜାଣି ଜଣକର ସମସ୍ତେ ସେଇଠିକି ଖାଇବାକୁ ପଡେଇଛନ୍ତି ଆଉ ମୁଁ ଖାଲି ଘରେ ପଖାଳ ଭାତ ସୋୟାବିିନ ତରକାରୀ ଆଉ ହେଲା ଆଳୁ ନା କଣତି। ହଁ ଟମାଟୋ ଝୋଳ ଆଉ ଆମ୍ବ ଏତିକି ଖାଇଛି।
ଆମର ବି ଆଜି ଥିଲା ଗରମ ଭାତ ତା ସହିତ ଆମର ସୋୟାବିିନ ତରକାରୀ ତା ଦେହରେ ପୋଟଳ ବି ପକେଇଦେଇଥିଲା। ଆଉ ଆମ୍ବ ଆଉ ଲଙ୍କାରାଇ ଆଉ ଆମର କଣ କୁନ୍ଦୁରି ଭଜା। ଆଉ ଗୋଟେ ଘାଣ୍ଟ ଦେଇଥିଲେ ଗୋଟେ ଭାଉଜ ନା ଆମର ସବୁ କଣ ମିଶିକି ହେଇଯାଉଛି ବହୁତ ଆମର ଗୋଟିଏ ଆଇଟମ। ହଛି କିନ୍ତୁ ସମସ୍ତେ ଦେଇଦେଲା ବେଳକୁ ଆମର ବହୁତ ହେଇଯାଉଚି ଆଉ ଶାଗ ଭଜା ଆଉ ଗୋଟେ କଣ ଯୋଉ କାଞ୍ଚନ ଫୁଲ ଯୋଉ ତା ତରକାରୀ।
ହଁ ହଁ କାଞ୍ଚନ ଫୁଲରେ କରନ୍ତି ଦରକାରୀ।
ହୁଁ ତାପରେ ଯଉ ନା ସରି ମୁଁ କହୁଛି ଲେମ୍ବୁ ତା ଦେହରେ ଯୋଉ ଆମ୍ବୁଲ ପକେଇ ଯୋଉ କରନ୍ତି ଖଟା ଖଟା ଲାଗେ ପଡିଲେ।
ହଁ ହଁ। ଭଲ ଲାଗେ ଆଉ ଯୋଉ ମତେ ନୁହେଁ ଲଙ୍କା ଦେଇ ପୁରା ଫେବରାଇଟ ମୋର।
ଭଲ ଲାଗୁଥିଲା କିନ୍ତୁ ତାଙ୍କର ଟିକେ ଅଧିକ ଟିକେ ରାଗ ହେଇାଜାଇଥିଲାତ ଖାଇ ହେଲାନି।
ହୁଁ କିନ୍ତୁ ଏବେ ମୋ ତ ଅଧିକ ରାଗ ହେଲେ ଚଳିବ ମୁଁତ ଲଙ୍କା ଦଳିକି କିରି ତାକୁ ପୁରା ସବୁ ପୁରା ଚାଟି ଚୁଟାକି ଶେଷ କରିବି ଯାଇ ଛାଡିବି।
ବଢିଆ ଆଉ ରାଗ ଖାଇ ରାଗ ଖାଇକି ବାଘ ହବ ଆଉ।
ହଁ ଖାଲି ମାନେ ଯୋଉ ମାନେ ଖାଲି ବେସର ଲଙ୍କା ସେଇ ଯୋଉ ତରକାରୀଟା ହୁଏନି ନା କିଛି ପକେଇ ନଥିବ। ହ ଟମାଟୋ ପକେଇଥ ସେଇଟା ବା ଦଳିଦବା ବଢିଆ ଲାଗିବ। ହୁଁ ଆଉ ଗୋଟେ ତ ଆଳୁ।
ଆଳୁ ହଁ ଆଳୁବି ତ ତା' ଦେହରେ ପକାଯାଏ।
ହଁ ଆଳୁ ବାଇଗଣ ବି ପକାନ୍ତି।
ନା ବାଇଗଣ କେ ଜାଣି ବାଇଗଣ।
ଆଳୁ ପକେଇକି କରନ୍ତି ବି ଖାଲି
ହୁଁ ଆଉ ଆଜି କ୍ଲାସ କରିଛ? ମୁଁ ତ ଆଜି କରିନଥିଲି, କଲେଜ ପଳେଇଥିଲି, ସାର୍ଟିଫିକେଟ ପାଇଁ, ମୁଁ ଆଜି କରିନଥିଲି ମାନେ, କରିଥାନ୍ତି, ମାନେ ଜୟନ ନେଇଯାଇଥାନ୍ତି, କରିନଥାନ୍ତି। କିନ୍ତୁ ବହୁତ ଦିନ ପରେ ଆଜି ସାଙ୍ଗ ଗୁଡା ଦେଖାହେଲେ, ତାଙ୍କ ସାଙ୍ଗରେ କଥା ହଉହଉ ମୋର ମାନେ ମନେ ନାହିଁ କ୍ଲାସ ଟାଇମ ମାନେ, ଆସିକି ସାଢେ ଦଶଟା ହେଇଗଲାଣି। ମ୍ୟାଡମ ଫୋନ କରି କହିଲେ କି ଜଏନ ହବ। ମୁଁ ତ ସେତେବେଳେ ଜଏନ ହେଲି କିନ୍ତୁ କଣ ପଢା ହେଇଛି କଣ ମୁଁ ଜାଣିନି, ଆଜି କଣ ପଢା ହେଲା?
ଆଜିକାଲି ଯୋଉ ଏଇ ଗ୍ରାମାଲି ଯୋଉଟା ନୁହଁ, ଗ୍ରାମାଲି ବିଷୟରେ ପଢଉଥିଲେ କେମିତି କଣ ମାର ଯଉ ଇନ କରଦେ ହୁଁ। ହଁ। ସେଇ ୟ କହିଲ କରିବା ତାପରେ କହିଲେ, ଚା ଟିକେ ପି ଦେଇ ଆଉ ଗାମାଲି ମଧ୍ୟ ପାଠ ଆଗେ କଣ ଗୋଟେ ପୋଷ୍ଟର ବନେଇକି ଦିଅ। ସ ମୁଁ ତ ମର ମାଡୁଛି ମର ଆଡ ଆଡୁ କୁଆଡେ ପଳେଇ ଆଉଛି ହଉନି, ଛୁଆ ଛାଡିଲେ ମୁଁ ଛାଡିନି ଆଉ।
ଆଉ କଣ ପଡ ଆଉ ଗୋଟେ କଣ ଟେ ଦେଖଁ
ଟାସ୍କ ହେଲା ପରଫମାସକୁ କହିଦେ ମାନେ ଦି ଦିଟା ଗ୍ରୁପ୍ କରିଦେ ଦି ଦି ଜଣ। କୁ କରିଦେଇକି କହିଲେ କି ଜଣେ ଏଆଇ ହବ। ଜଣେ ମ୍ୟାନ ହବ, ହ୍ୟୁମାନ ହବ, ସେଟାକୁ ଚିନ୍ ପଚାରିବ ସ ସେ ତାକୁ ଆନ୍ସର୍ ପ୍ରୋଭାଇଡ଼ କରିବ ଆଉ।
ହଁ, ହଁ, ଏଇଟା ଆମେ ଯୋଉ ମୁ ଆମ ଉପର ବ୍ୟାଚ ରେ ମୁଁ ଏଇଟା କରିଛି, କରିଥିଲି।ଏମିତିଆ ବି ଇଏ ବି ହଉଥିଲା।
ହଁ।
ଆଉ ଗୋଟେ କଣଟା ଅଛି, ସ୍କି ଆଜି ସ୍କ୍ରୀନ ସେୟାର କରି ଗୋଟେ କଣ ଟେ ଦେଖଉଥିଲେ।
ସେଇା ତ ସବୁ ପଢଉଥିଲେ ସେଇଥିରୁ।
ଓହୋ, ଓ ଏତିକି ଆଉ କିଛି, ଆଉ ୱାର୍ଡ ଓରିଆ କିଛି ପଢେଇନାହାନ୍ତି।
ନା ନା ୱାଡ ଫ୍ଵାଡ କିଛି କାଇ ପଡ଼େଇନାହାନ୍ତି। କହିଛନ୍ତି ଗୋଟେ କଣ ସମବାର ଦିନ ପଢେଇ ପାଇଁ। ସେଇ ୱାଡେ ହେରିକା ପଢେଇକି ଗୋଟେ କଣ ଗୋଟେ ଟିଆ ଆସନମେଣ୍ଟ ନା ଗୋଟେ କଣ ଅଛି କରିବା ପାଇଁ ଟେଷ୍ଟ। ସେଟି
ଟେଷ୍ଟ କରିବି, ମୁଁ କିଛି ପଡିିନି କି ଜାଣିନି।
ଟେଷ୍ଟ କଉଥିରେ ମୋବାଇଲରେ କି ସିଏ କରିବେ, ସେଟା ବି ମୁ ଜାଣିନି।
ଆଉ ତମ ସାଙ୍ଗ ଟୋଇଁ ନା।
ହଁ।
ସେ ବା ହେଇଗଲା।
ହଁ।
ସେଇ ମୁଁ ଆଜିି ଦେଖୁଥିଲି, ଝିଅଟା ମୋଟା ହେଇଗଲାଣି ନା।
ହୁଁ, ସେ ମୋଟା ହେଇଯାଇଛି, ମୁଁ ତାକୁ ମଝିରେ ଦେଖିଥିଲି ହେଲା ଦି ତିନିଥର। ଦେଖିଛି, ମଧୁବନୀରେ, ତାପରେ ବେ ମଝିରେ ଏବେ ତାକୁ ଦେଖିଥିଲି, ଯାଉଥିଲା କେ ବି ସି କମ୍ପ୍ୟୁଟର। ଯାଉଥିଲା, ତା ମୁଁ ତାକୁ ମଝିରେ ତାକୁ ଦେଖିଥିଲି ତାଙ୍କୁ କଥା କଥା କହିଲି, ସେ କାଇ କିଛି ମତେ କହିଲାନି, ମୁଁ ସେଠୁ କିଛି କହିଲିନି।
ଆରେ ମୁଁ ତ ଦେଖିଥିଲି, ତା ଯୋଉ ତା ଯିଏ ବାହା ହେଲା, ତା ସାଙ୍ଗରେ ବୁଲୁଥିଲା ଲକ୍ଷ୍ମୀ ନାରାୟଣଙ୍କୁ ତା ଦେଖିଥିଲି।
ହଁ, ସେଇଟ ସିଏ ତ ତା ବୟଫ୍ରେଣ୍ଡ ସେ ତାଙ୍କ ଗାଁ ରେ ସେ ଯୋଉ ଅଁ ଙ୍କ ଏଇ ଯୋଉ ସୀମା ହର।
ହୁଁ ହୁଁ ହୁଁ।
ତା ଭାଇ ନା କଣ ହବ ସେ।
ଭାଇ କା ଭାଇ?
ସେଇ ଯୋଉ ଆଙ୍କ ସାଙ୍ଗେ ଯିଏ ବୁଲେ ଯୋଉ ସୀମା।
ଓଃ ସିମା ଭାଇ।
ହୁଁ ତାଙ୍କରି ଜାତି।
ହୁଁ ହୁଁ ହୁଁ।
ସେଇ ଆଉ।
ଆଉ ତମ ଆଡ଼େ ମେଗ
ହଁ ବା ଅ ଉଠିକି ବର୍ଷା ପକେଇଲାଣି।
ଆମର ଏଠି ଉଁ ଆମର ଏଠି ଉଠେଇଛି କିନ୍ତୁ ହେଇନି। ଗରମ ବି ଏବେ ଟିକେ କମ୍ ଅଛି କାରଣ ସବୁବେଳେ ବର୍ଷା ଟା ହୋଉଛି ନା।
ହୁଁ ଆମର ଡେଲି।
ଡେଲି।
ଡେଲି ବର୍ଷା ହୋଉଛି।
ଓହୋ ହଁ ଆମର ବି ଏଟି ହଁ। ଆମର ବି କାଲି ହେଇଥିଲା ପହର ଦିନ ବି ହେଇଥିଲା।
ହୁଁ। ଅଁ ପହନି ତ ରାତିରେ ପୁରା ରାତିରେ ପୁରା ସକାଳୁ ଯାଏଁ ପୁରା ତାଗିକି ରହିଥିଲା।
ଆଉ ତମେ କାଲି ଯୋଉ ଆସିବ ନା ସେଣ୍ଟର୍ ରେ ଆସିବ ନା ଅନଲାଇନ୍?
କାଲି କା ସାର୍ ଙ୍କ ନା ମ୍ୟାମ୍ ଙ୍କର ଅଛି କେଜାଣି ସାରଙ୍କର ବୋଧେ।
ଆ ଙ୍କର କଣ ଅନଲାଇନ୍ କରିବ?
ସାର୍ ଙ୍କୁ ତ କଣ କରିବେ ଯଦି ଅଫଲାଇନ୍ ଡାକନ୍ତି ଅଫଲାଇନ୍ ଯିବୁ। ଯଦି ଅନଲାଇନ୍ କରନ୍ତି ସାର୍ ଙ୍କୁ ତ ଏତେ କିଛି କାମ ନାହିଁ ମାନେ ଅଫଲାଇନ୍ ରେ।
ନା ସେ ସାରଙ୍କର ହେଲେ ମୁଁ କାଲି ଟିକେ ଜିମି। କାରଣ ଯୋଉ ମ୍ୟାଡାମ୍ ଯୋଉ ପଢ଼ୁଉଛନ୍ତି ଏକ୍ସେଲ୍ ଏରିଆ ତାକୁ ଟିକେ ପ୍ରାକ୍ଟିସ୍ ନକଲେ ହବନି।
ହୁଁ ଆମେ ଆଜି ଯାଇଥାନ୍ତୁ ମ୍ୟାମ୍ କୁ ଫୋନ୍ କଲି ମ୍ୟାମ୍ କହିଲେ ଆସନି ବର୍ଷା ଭଷା ସକାଳୁ ଉଠେଇଥିଲା। କିହିଲେ ଆସନି ବର୍ଷା ଫର୍ଷା ଉଠେଇଛି ହେଇଛି ଆସନି ଅନଲାଇନ୍ ଜଏନ୍ କରିଦବ। ତାପରେ କେହି ବି ଗଲେନି ସେଠୁ ଆମେ ବି ଗଲୁନୁ।
ହଁ ଛ ପ୍ରିୟଙ୍କା। ପ୍ରିୟଙ୍କା ବି ମତେ କହୁ ମାନେ ଫୋନ୍ କରିକି ମେସେଜ୍ କଣ କରୁଥିଲା ଗୋଟେ ମୋର ଆଉ ମନେ ନାହିଁ। ସେ ବି ପଚାରୁଥିଲା ତୁ ଆଜି କଲେଜ ଜିମ୍ ବୋଲି ଆଉ ତାକୁ ଆଉ ମନା କରିଦେଲି। ମୋର ମେନେ ପ ଫୋନ୍ ରେ ଷ୍ଟୋରେଜ୍ ପୁରା ଫୁଲ୍ ହେଇଯାଇଛି ମୁଁ କାହା ନମ୍ବର୍ କୁୁ ସେଭ୍ କରିପାରୁନି। ଆଉ କିଏ କଣ ଫୋନ୍ କଲା ବେଳେ ମୁଁ ଜାଣି ପାରୁନି।
ସେଇବା ମୋଚ୍ ବି ବେଳେ ବେଳେ ମାନେ ସବୁ ମେଞ୍ଚେ ଅତି ଅପ୍ସନ୍ ମାନେ ଅନ୍ ହେଇଯାଉ ଚି କୋଉଠି କଣ ହାତ ବାଜି ଯାଉଛି କେତେ ମାନେ ବୋହୁତୁ ସ୍ଲୋ ପ୍ୟା ଚାଲିଚି।
ହୁଁ।
ହୁ
ହେଇ। ଆମର ଏଠି କୁକୁର ଗୋଟେ କୁକୁର ଆଉ ଗୋଟେ କୁକୁରକୁ ଏଠି ଗୋଉଡୁଛି କାମୁଡ଼ିବ ବୋଲି।
ହଁ। ଆମେ ବି ଏଠେ କୁକୁର ପାଇଛେ ଆମ ଘର ପାଖେରେ।
ଆମ ଏଠି ତ ମେଞ୍ଚେ ଆମର ବି ଏଠି ମେଞ୍ଚେ ବାରଟା ଭଳିଆ। ହ୍ୟାଲୋ। ହ୍ୟାଲୋ।